ହ୍ୟାଲୋ ହଁ ସୁଭିଲା ମୋ ଭଏସ୍ ତ।
ଆଜ୍ଞା ହଁ। ଟାୱାର ଅଛନ୍ତି ତ।
ଜୟଗୁରୁ।
ଜୟ ଗୁରୁ ଜୟ ଗୁରୁ।
ଏବେ କୁଆଡେ ଇଏ ହଉଥିଲି ଆଉ।
ଆପଣଙ୍କର ରୋଷେଇବାସ ସରିଗଲାଣି।
ନାଇଁ ଏ ତିନିଟା ଆଇଟମ ସାରିି ସାରିଲିଣି। ଛତୁଟା ଟିକେ ଭାଜିବି। ଆମ ଝିଅର ସାଙ୍ଗ ଆସିଛି ତ।ତେଣୁକରି ଛତୁ ଟା କାଟିକି ଥୋଇ ଦେଇଛି ଆଉ।
ଓହୋ ହଁ ଆଉ ଆପଣଙ୍କ ଆଡେ ପାଗ କେମତି?
ଆଜି ତ ପୁରା ମେଘୁଆ କରିକି ରଖିଛି ଆଉ ଖରା ଜମା ହିଁ ନାହିଁ ଆଉ।
ହଁ ଆମର ବି ବର୍ଷା କାଲି ରାତିରେ ହେଇ ଥିଲା ରାତିରେ ବର୍ଷା ଝିପି ଝିପି ଟିକେ ହେଲା।କରେଣ୍ଟ ବି କଟିଗଲା। ପୁଣି ସକାଳୁ କରେଣ୍ଟ କଟ୍ କଟିଗଲା ଆସିଥିଲା। ଆଉ ବର୍ଷା ବି ସକାଳୁକୁ ଟିକେ ଝିପି ଝିପିଝିପି ହଉଥିଲା। ବୋଲେ ଏବେ ଟିକେ ପାଗ ପୁରା ମେଘୁଆ ହେଇ ଅଛି କେତେବେଳେ ବି ହେଇ ପାରେ ଆଉ।
ହଁ ଏପଟେ ବି ଆମ ମେଘୁଆ କରିଛି ବର୍ଷା ସମୟ ନାହିଁ ମୁଁ ମେଘୁଆ କରିକି ରଖିଛି ଆଉ।
ଆଉ ଆପଣ କଣ ଖାଇଛନ୍ତି? ହଁ ହଁ ପଖାଳ ଆପଣଙ୍କୁ ବହୁତ ଭଲ ଲାଗେ?
ଏ ଏମିତି ମୋର ଜରୁରୀ ନାହିଁ ପଖାଳ ଟା ଝିଅ କିନ୍ତୁ ଆମର ନିହାତି ତାର ପଖାଳ ଦିଟା ଖାଇବ। ତେଣୁକରି ଆମେ ଯେହେତୁ ମାଆ ଝିଅ ଦି ଜଣ ରହୁଛୁ ଯାହାବି ଭାତ ରୋଷେଇ କଲେ ବି ମୁଠା ଆଡେ ଯେମିତି ହେଲେ ବଳି ପଡୁଛି। ତେଣୁକରି ତାକୁ କଣ କରିବୁ ମାଆ ଝିଅ ଦିଜଣ ଯାକ ଯାକ ଯୋଉଦିନ ଟିକେ ଅଧିକା ହାରି ରହିଲା ସେ ଖାଇପାରିବନି ମତେ ମୁଁ ତା ସାଙ୍ଗେ ଯୋଡିଟେ ହେଇଯାଏ ଆଉ ଖାଉ। ନହେଲେ ମୋର ଏମିତି ଶୁଖା ଜିନିଷ ଯାହା ଦେଲେ ଚଳିବ ଭାତ ଦେଲେ ଚଳିବ ନଦଲେ ଚଳିବ ସକାଳ ଖିଆରେ। ଆଜି ଯେହେତୁ ଭାତ ବଳି ପଡିଛି ତ କହିଲି ଖାଇଦବା।
ନାଇଁ ମତେ କିନ୍ତୁ ବହୁତ ପ ଖାଳ ଖାଇବାକୁ ଭଲ ଲାଗେ ଯେ ଏବେ ଯୋଉ ବର୍ଷା ବର୍ଷା ଟିକେ ହଉ ଚି ଟିକେ ଏଁ ଥଣ୍ଡା ହେଇଯାଉଛି ଦେହ ଭଲ ଲାଗୁ ନି ତ ସେଥିପାଇଁ ଦିନେ ଦିନେ ଖାଉଛି ଦିନେ ଦିନେ ଖାଉନି ଏଇ ଟାଇପ ର ଆଉ।
ହଁ। ମୋର ବି ସେମିତି ଯୋଉଦିନ ବଳିଥିବ ଖାଇବି ପଖାଳ ନହଲେ ନାଇଁ। ଝିଅ କିନ୍ତୁ ନିହାତି ଆମ ଝିଅ ପଖାଳ ଦିଟା ଖାଇବ ସେ ଆଉ ଯାହା ରୁଟି ଫୁଟି ଦେଲେ ତେ ଶାନ୍ତି ହବନି ମୁଁ ଏଇ କାଲି ରୁଟି କି ସିମେଇ କରି ଖାଇଦେଲି କିନ୍ତୁ ସିଏ ଟିକେ ଖାଇଲା କିନ୍ତୁ ପୁଣି ପଖାଳ ଯୋଡ଼ିଏ ତାର ଖାଇଲା ଆଉ। ମୋର ନହେଲେ ଚଳିବ।ମୋର ଏମିତି ସ ନା।
ପଖାଳ ଦିଟା ଖାଇଲେ କଣ କହିଲେ ପେଟ ଟା ଟିକେ ଥଣ୍ଡାରହେ ଦେହ
ନିହାତି ଗୋଟେ ଆମର ଓଡିଆ ମାନଙ୍କର ପଖାଳ ଟା ମେଡିସିନ ।
ହଁ ଆମେ ଗାଧେଇକି ଆମ
କାହିଁକି ନା ଅଲଗା ଷ୍ଟେଟ୍ ରେ କଣ ହଉଛି କି ମା କେହି ଗାଧେଇକି ରୋଷେଇ କରନ୍ତିନି ସବୁ ଅଗାଧୁଆ ରୋଷେଇ କରିବେ । ପରେ ସେମାନେ ଗାଧେଇକି ଯାହା ଖିଆପିଆ କରିବ ନା । ଆମ ଓଡିଶାରେ କଣ ଆମେ ପ୍ରଥମେ ଗାଧୁଆକୁ ଗୁରୁତ୍ବ ଦିଅନ୍ତି ।ପ୍ରଥମେ ଗାଧୋଇ ପଡିବୁ, ସକାଳୁ ତାପରେ ରୋଷେଇ ଘରେ ପ୍ରବେଶ ଆମର ।ତେଣୁ ସକାଳୁ ଗାଧୋଇବାଟା ଦ୍ଵାରା କଣ ହଉଛି ପେଟ ଟା ଜଣଙ୍କର ଗରମ ହେଇଯାଏ। କିଏ କିଏ କହନ୍ତି ବି ମାନେ ଏଁ, ଗ୍ୟାସ ଟାଇପ ର ହେଇଯାଏ, ସାନଙ୍କର ପଖାଳ ଟା ଖାଇଦେଲେ, ମେଡିସିନ ଟାଇପ ର ସେ । ଏଇଥି ପାଇଁ ପଖାଳ ଟା ଓଡିଆ ମାନଙ୍କର ନିହାତି ତାଙ୍କର ପଖାଳ ମୁଠା ହଉ ପଛେ ସେ ଶାଗ ଭଜା ହଉ, କି ଟମାଟର ଚକଟା ହଉ, ପୁଡ଼ା ପୁଡି ରେ ହଉ, ହାତୁ ଟେ ଖାଇବେ ।
ପଖାଳ ଟା ନିହାତି ବହୁତ ବହୁତ ଭଲ, ଦେହ ପ୍ରତି ବି ଭଲ କିନ୍ତୁ ସ ସମସ୍ତ ତାଙ୍କ ଦେହରେ ଯାଉନି, ନା ପଖାଳ ଟା ଟିକେ
ହୁଁ, ହୁଁ ଏବେ କଣ ହେଲା ଏବେରୁ ନା ଏବେ ସବୁ ଡାଇବେଟିସ, ବ୍ଲଡ ପ୍ରେସର, ଥାଇରଏଡ ଗୋଟେ ରୋଗ ଟେ ଆମେ ପାଠ ପଢିଲା ବେଳେ ଥାଇରଏଡ ମାନେ ଆମେ ଭାବିଥିଲୁ ଗଳଗଣ୍ଡ ବୋଧେ, କିନ୍ତୁ ଏବେ କଣ ହେଲା, ଥାଇରଏଡ ପ୍ରତିଟି ମଣିଷ ଜିନରେ ହିଁ ଥାଇରଏଡ ରହିଛି ।
ହଁ।
ତେଣୁ ବା ଭାତ ଟାକୁ ଖାଇବା ଟାକୁ ଭୟ କରିଲେଣି, ଡାଇବେଟିସ ରୁ ତାର ଯାହାର ଥାଇରଏଡ ସେ କୁଆଡେ ପଖାଳ ଖାଇବନି ବାଦରେ, ତେଣୁକରି ଏଇ ସବୁ ଭୟ ଟା ଟିକେ ରହିଯାଉଛି, ଲୋକ ଡରିକି ଭାତଟା ଖାଉନାହାନ୍ତି ।
ଏତେ ଜାଣିନଥିଲୁ, ଆମେ ପ୍ରାୟ ପଖାଳ ଆଳୁ ପୋଡା, ସକାଳୁ ଆମେ ଖାଉ ।
ହଁ, ହଁ ଏବେ ତ ଯୋଉ, ଯୋଉ ନୂଆ, ନୂଆ ହଁ, ହଁ। ନୂଆ, ନୂଆ ଆଇଟମ ଜଳିଖିଆ ଆଉ ଛୁଏ ଭାତ ଟାକୁ ଏତେ ଗୁରୁତ୍ୱ ଦଉନାହାନ୍ତି, ଯୋଉଟା କି ବେଶୀ ମୋଟାପା ବଢି ଯାଉଛନ୍ତି, ବେଶୀ ରୋଗିଣା ବି ହଉଛନ୍ତି, ଛୁଆ ମାନେ ଜଲଦି । ସେତେବେଳେ ଲୋକମାନେ ଭା ତ ପଖାଳ ତିନି ଟାଇମ ଖାଉଥିଲେ, ଆମେ ତ ଏବେ ରାତିରେ ରୁଟି ଖାଇଲେ, କୋଉଦିନ ସକାଳେ ରୁଟି ଖାଇଦଉଛେ, କିନ୍ତୁ ଭାତ ତିନି ଟାଇମ ଖାଇକି ବି ଲୋକ ସୁସ୍ଥ ଥିଲେ । ଆମ ମା, ମାନେ ମୋ ଶାଶୁ ସୁଜି ହେ ସେମା ତିନି ଟାଇମ ପ ଖାଳ ଭାତ ଖାଇବେ, ତିନି ଟାଇମ୍
ହଁ।
କେବଳ ଆମିଷ ଯୋଉ ଦିନ ରୋଷେଇ ହେବ, ସେ ଖାଇବେ ଯାହା ଗରମ ଭାତ, ନ ହେଲେ ତିନି ଟାଇମ ତାଙ୍କର ଓ ପଖାଳ, ମୋ ବାହାଘର ପରେ ମୁଁ ଯେହେତୁ ଶସ୍ତ ହେନି ଠାକୁରଙ୍କର ଦୀକ୍ଷା ନେଇଛି, ମୁଁ ଆମିଷ ତ ଖାଏନି, ତେଣୁକରି ଆଉ ମାଆ କୋଉଠୁ ଆମିଷ ଖାଇବେ, ସିଏ ଏଠୁ କଲେ ମୋ ବୋହୁ ତ ଖାଇବନି, ମୁଁ ଆଉ କୋଉଠୁ ଖାଇବି, ସିଏ ସେଇ ଦିନରୁୁ ତାଙ୍କୁ ପାଟି କରିି କରି ବେଳାରେ ଗରମ ଭାତ ମୁଠେ ଖୋଇବି, ଶାନ୍ତି ହେବେନି, ରାତିରେ ହେଡୁକୁ ମତେ କହିବେ, ମୁଁ ରୁଟି ଖାଇବିନି ପଖାଳ ଦେ, ଭାତ ପଖାଳ ମୁଠା ଉପରେ ସେ ଖାଇବେ, ରୁଟି ଟା ବି ଖାଆନ୍ତିନି, ହେଲେ ବି ସେ ମା ପୁରା ସୁସ୍ଥ । କେବେ ତାଙ୍କର ଆଣ୍ଠୁ, ଗଣ୍ଠି ପୀଡା ହେଇନି । କେବେ ପେଟ ଗ୍ୟାସ କଣ ଜାଣିନାହାନ୍ତି, ମୁଣ୍ଡ ବିନ୍ଧା କଣ ଜାଣିନି, ମୁଁ ସବୁବେଳେ ମୁଣ୍ଡ ବିନ୍ଧେ ବୋଲି କହିବି ମା ମୁଣ୍ଡ ଟା ବିନ୍ଧୁଚି ଚିପିଦେଲ, ସେ କହିବେ କଣ ଏଟା ଛୋଟିଆ ଛୁଆର ମୁଣ୍ଡ ବିନ୍ଧା ହଉଛି, ତୋର ମାନେ ହୁଁ
କଣ ହଉଛି, କହିଲ ଯୋଉ ଖାଦ୍ୟ ଉରା ଆମେ ଖାଉନି, କି ଯୋଉ ସାରାଂଶ ସବୁ ଦେଇ ଦେଉ ଛନ୍ତି, ବୋଲେ ସବୁ ପନିପରିବା ଇଏରେ, କେମିକାଲ ମିଶେଇ ଦଉଛନ୍ତି, ଯାହାକି ସେଇ ଜିନିଷଟା ଆମ ଦେହରେ ଏଇଟା ସୁଟ କରୁନି, ଆମକୁ ବିଭିନ୍ନ ପ୍ରକାର ସମସ୍ୟା ଦେଖ ଦେଖା ଦଉଛି, ତା ଦେହ ଖରାପ ହଉଛି । ଥଣ୍ଡା ଖସ ବିଭିନ୍ନ ପ୍ରକାର ରୋଗ ବାହାରୁଛି ଆଗି କଣ ଏତେ ବାହାରୁ ଲାଗି
ନା
ଆଗେ ଏମିତି ସେମାନେ ଦେଖିବେ କେତେ ସୁସ୍ଥ ପୁଣି କେତେ କାମ କରୁ। ଥିଲେ। ମାନେ ଆମେ ତ ଏବେ ଗ୍ରାଇଣ୍ଡର ବାହାର କଲେଣି ପାଣି କଲେଣି କେତେ ସୁବିଧା ହ ପାଇଁ ସେମାନଙ୍କ ପାଇଁ ଏତିକି ନଥିଲା ସବୁ
ଆମର ମା ବ୍ରାହ୍ମଣୀ ନଦୀ ଆମ ଘର ପାଖରେ ଯାଇ ସେ ବ୍ରାହ୍ମଣୀ ନଦୀରୁ ଜଳ ଆଣିକି କହନ୍ତି ରୋଷେଇ କରନ୍ତି ବୋଲି ଆମ ମା ଆମେ ତ ଏବେ ଯା ବ୍ରାହ୍ମଣୀ ନଦୀ ହିଁ ଦେଖ ଦେଖିନୁ ତ ଯାଇକି ଜଳ ଆଣିବା ମୁସ୍କିଲ ଆମ ପାଇଁ ଆମେ ଦେଖିନୁ କିନ୍ତୁ ସେ କହନ୍ତି ମା କହନ୍ତି ମା ମୁଁ ନଦୀରୁ ଜଳ ଧରିକି ଆଇିବି ଚାରି ପାଞ୍ଚ ଜୋଳ ଧରିକି ଆସିବେ ତାକୁ ଦି ଦିନ ପାଇଁ ରଖିବି ଏଇଥିରେରୁ ସିଏ ଆସୁ ସେ କେତେ ଷ୍ଟ୍ରଙ୍ଗ ଥିଲେ ଭାବନ୍ତୁ। ଆମେ ତ ଏବୋରୁ କିଣା ହେଇଗଲେଣି ଏବେରୁ କହୁଛ ଆ ଆଣ୍ଠୁ ପିଡା ହେଲାଣି ମା ମୋର ଗୋଟେ କହୁଣୀ ଦରଜ ଛାଡୁନି କେବେ। ଡାକ୍ତର କହିଲା ମୁଁ ଦେଖେନି ଡାକ୍ତର ଆଉ ମତେ ପା ଗଲା କି କଣ ମେଡିସିନ ଖାଇବ ତମ ବୟସ ହେଇନି କଣ ମେଡିସିନ ଖାଇବ ଆଣ୍ଠୁ ଆଣ୍ଠି ପିଡା ହଉଛି ମୁଁ କଣ ଆଜଞା ଗୋଟେ ହାତ ଖାଲି କହୁଣ୍ଟା ଦରଜ ହଉଛି କହିଲେ କିଛି ମେଡିସିନ ଖାଇଅନି ହାତକୁମକ୍ସରସାଇଜ ଗୋଟେ ଶିଖେଇଲେ ଏଇ ଟାଇପ ର କରନ୍ତୁ ଅଯଥା ମେଡିସିନ ଖାଇବେ ଦି ଦିନ ପରେ ଆପଣଙ୍କର ପୁଣି ସେଟା ପିଡା ବା ମେସିନ ଖାଇଦଲେ ପୁଣି ଜୋରୁ ଅଧିକରୁୁ ଅଧିକ ପୀଡା ବାହାରିବ ତେଣୁକ କାହିଁ କେତେ ହେଇକି ବଞ୍ଚିବେ ବରଂ ଏଇ ସବୁ କରନ୍ତୁ ଯାହା ହଉ ତାଙ୍କ କଥାଟି ମାନିକି ସେ ମେଡିସିନ ଡାକ୍ତର ଯାହଉ ଭଗାନୁଲ ସେ ମେଡିସିନ ହଁ ଲେଖିଲେ ନାହିଁ ମୋ ଲାଗି ମନା କଲେ କହିଲେ ମା ଏମିତି ଝିଅ କରିବୁ। ମୁଁ ତାଙ୍କ କଥା ମାନିକି ସେଇଦିନ ଏମିତି କରିଲି ପୀଡ଼ା ଅଛି ଭିତରଟା ଭିତରଟା ପୀଡ଼ା ଅଛି କିନ୍ତୁ ମେଡ଼ିସିନ ମୋତେ ଆଉ ସେ ମୁଁ ଆଉ ଖାଉନି ମୁଁ କହିଲି ଠିକ ଏଟା ବି ଗୋଟେ କଥା କାହିଁକିନା ପେନ୍ କିଲରଟା ଭଲ ନୁହଁ। ପେନିକିଲର ଖାଇଲା ମାନେ ଆମର ବଡି ପାର୍ଟ ଭିତର ପାର୍ଟ ଗୁଡା ହିଁ ଖରାପ ହେଇଯାଏ।
ହଁ ଆମେ ଏଇଟା ବୁଝିପାରୁନା ଆମେ ଏ ଭାବୁଛ। ଆମର ଦେହଟା ଏଇଟା କଷ୍ଟ ହଉଛି ଆେସିନ ଟା ଖାଇଲେ ସାଙ୍ଗେ ସାଙ୍ଗେ ସିନା ଭଲ ହେଇଯାଉଛି। କିନ୍ତୁ ଆମ ଦେହ ପାଇଁ ଏଇଟା ଆହୁରି ବି ଖରାପ କରୁଛି।
ସେ ବା କହିଲେ କହିଲେ ମା ଯଦି ଥରେ ଖାଇଦବୁ ଦି ଦିନ ପରେ ତୋତେ ପୁଣି ପିଡା ଟିକେ ହବ ତୁ ଏ ଦରେ ହାକାା ହେଗଲୁ ମେଡିସିନ ରେ ଖାଇକି ତୋତେ ଆରାମ ଲାଗିଲାୁଣି ଦି ଦିନ ପରେ ଆସିବୁ ପୁଣି ଚାରି ଦିନ ପରେ ଆସିବୁ ଏମିତି ହେଇକି ତୁ ପୁରା ମେଡିସିନ ମେଡିସିନ ତ ଜୀବନ ସାରା ଯିବ ତ କାହିଁ ଏମିତି କରିବୁ ଏ ଏମିତି କର ଯାହା ହଉ ମୁଁ କରି ସାର ଆପଣଙ୍କ ଭୟଦି ସବୁ ଡାକ୍ତର ହୁଅନ୍ତେ କେହି ରୋଗୀ ନଥାନ୍ତେ ବଧେ ସେଠୁ କରେ ନାଇଁ ରେ ମାଡ ସତ କଥା ତ ଆମକୁ ହେଲାଣି ସତୁରିୀ ବର୍ଷ ଆମେ ମେଡିସିନ ରେ ଖାଇନୁ ତମେ କାହିଁକ ଖାଇବ ଆମ ପେଟରୁ
ହୁଁ।
ସେ ଡକ୍ତରା ମତେ ଭାରି ବଢି ଲାଗା ଡକ୍ତରଟି ମୁଁ କିଲେ ଏତିକ ଯଦିବୁ ଡାକ୍ତର ବୁଝେଇ ଦିଅନ୍ତେ ମେଡିସିନ ନଲେଖିକି କେତେ ରୋଗୀ ଯେ ଉପକୃତ ହୁଅନ୍ତେ ତାହା ଭାବିବା ମୁସ୍କିଲ ।
ହଁ ସେଇଟା ବା ବୁଝି ପାରୁ ନଥିଲା ଆଗେ କଣ ହଉଥିଲା କହିଲେ ଆଗେ ଆମେ ଦେଶୀ ଚି କିତ୍ସା ରେ ଆମେ । ଯାଉଥିଲେ ଥଣ୍ଡା ଫଥଣ୍ଡା ହେଲେ ଆମେ ଅ ତ । ତୁଳସୀ ମହୁ ଏମିତି ବାଟ ଟିକି ଦଉଥିଲେ ଆମେ । ପିଇକି ଆମ ଥଣ୍ଡା ଖାସ ଭଲ ହଉଥିଲା ଏବେ ଆଉ । ସେ ସବୁ ଜିନିଷ ପୋ ପରୀ ଶ୍ରମ ପଡୁଛି ଲୋକଙ୍କୁ । କଷ୍ଟ କରିବାକୁ ପଡିବ ବୋଲି ବା ଆକୁ ଦେ ମେଡିସିନ ଆଣେ ମେଡ଼ିସିନ ଦେଇଦବା କିନ୍ତୁ ମେଡିସିନ ଟା କେତେ କ୍ଷତି ।
ହଁ ମା ମୋର ଜଣେ ସାଙ୍ଗ ଗୁଟେ । ମୋ ମୋଠୁ ସେ ସାତ ମାସରେ ସାନ ହେଲା ମୋ ସାଙ୍ଗ ସିଏ ମା ସବୁବେଳେ ଅଣ୍ଟା ପେନ୍ ହୁଏ ଆଉ ଶାଶୁ ଘରେ ସେ ଜଏଣ୍ଟ ଫ୍ୟାମିଲି ତାର ଶାଶୁ ଶ୍ୱଶୁର ଦିଅର ଯା ପୁତୁରା । ପୁଅ ଦିଟା ପୁତୁରା ଦିଟା ଏମିତି ବଡ ଫାମିଲି ତାର ସିଏ ମା ସବୁବେଳେ କହନ୍ତି କାମ କରି କରି ମୋ ଅଣ୍ଟା ପିଡା ହଉଛି ବୋଲି ସେ ସେ ମୋ ସାଙ୍ଗ ଟା କୁହେ ସିଏ ମା କଣ କରେ ଅଣ୍ଟା ପେନ୍ ଯୋଗୁ ବୋଲି ଡେଲି ଗୋଟେ ଗୋଟେ ପେନ୍ କିଲର ଖାଇବ ରାତିରେ ଶୋଇବ ସକାଳ ଦିନ ଯାକ ସେ କାମ କରିବ ଏମତି । ଏବେ ମା । କଣ ତାର ଗୋ ଗୋଟେ ଫୁିଲିଲା ତାପରେ ଛଅ ମାସ ଖାଇଲା ଯେତେବେଳେ ମା ତର ଦି ଗୋଡ ଫୁଲିବା ଆରମ୍ଭ କଲା। ଆଉ ଆଣ୍ଠୁ ଏଇ ଗଣ୍ଠି ଗୁଡା ଫୁଲିବା ଆରମ୍ଭ କଲା ତାକୁ ଡାକ୍ତର କଟକ ପଠେଇଦଲା କଟକ ରେ ବାହାରିଲା ତାର ଦିଟାଯାକ । କିଡ଼ନୀ ଡ୍ୟାମେଜ୍ ।
ଓହୋ ।
ସେବେ ଏବେ ଡଇଲିସିସ ମୋ ମୋରି ସାଙ୍ଗ ମା ଡଏଲିସିସ ଚାଲିଛି । ଏବେ ଡ଼ାଏଲିସିସ ଆରମ୍ଭ ହେଇଗଲାଣି ହଁ ଭାରି କଷ୍ଟ ମା ସେ । ମୋ ସାଙ୍ଗଟା କାହିଁକ ନା ମୋ ବୟସର ସାଙ୍ଗ ମା ମତେ ଜମାରୁ ଚାଳିଶ ବର୍ଷ ମୋ ସାଙ୍ଗ ଟାକୁ ଚାଳିଶ ବି ହେଇନି ସାତ ମାସ ସେ ମୋ ଠୁ ସାନ ମତେ ଭାରିୁ ଦୁଃଖ ଲାଗେ ମାନେ ସେ କିଛି ଛି ସେ ଘର ସଂସାର ଆରମ୍ଭ କରିନି ଛୋଟ ପୁଅଟିଏ ତାର ତା ମାନେ ଭାବନ୍ତୁ ଗୋଟେ ଯାହା ହେଲେ ଗୋଟେ ମା ର ଆବଶ୍ୟକତା କେତେ ପିଲା ପାଇଁ। ସେ ଖାଲି ଏମିତି ବେଡରେ ପଡିଛି ଖାଲି ବେଡ ରେ ପଡିଛି ଦେଖିଲେ ଭାରି ଦୁଃଖ ଲାଗେ।
ମୁଁ ତାଙ୍କୁ କେମତି ଭଲ କରିଦିଅନ୍ତେ । ଛୁଆଟି କାହା ମୁଁହକୁ
ହଁ ବା ଯେତେ ଯା ହେଲେ ବି ମା ର ଆବଶ୍ୟକତା ବଡ ପିଲାମାନଙ୍କ । ପାଇଁ କେତେ ଗୁରୁତର ସେଟା ଜିଏ ଜାଣିଥିବ ମା ଟେ ସେ ଜାଣିପାରିବେ। ସେ ମା ଟୀ ଏବେ ଖାଲି ବେଡ ରେ ପଡିଛି ଡାଏଲି ସିସି ମାନେ ଆଗ ସପ୍ତାହକୁ ଦିନେ ହଉଥିଲା ଏବେ ସପ୍ତାହକୁ ତିନି ଦିନ ।
ହୁଁ ହୁଁ । ନାଇ ଭଗବାନ ତାକୁ ଭଲ କରିଦିଅନ୍ତ କି ।
ସେ କଣ ଜାଣିଥିଲା ଏମିତି ମୋର ପେନ୍ କିଲର ଖାଇବା ଦ୍ଵାରା ହବ। ତମ ଏଟା ବି ଆମ ଗୋଟେସନ ଆମ ଶି ିଲେ ଆମେ ପେନ କିଲର ଯେତେ ଦୂରେଇ ରହିବା
ନା ପେନ କିଲର ଟା କିନ୍ତୁ ବହୁତ ଅସୁବିଧା ସବୁବେଳେ ପେନ୍ କିଲର ଖାଇବାଟା ଠିକ ନୁହଁ
ହଉ ମା ରହୁଛି ଏବେ
ହ୍ୟାଲୋ।
ହଁ କଲମାାର ରହୁଛି ଏବେ ମୁଁ।
ହଁ ଆପଣ ର ରକଛି ମା ପରେ କଥା ହେବି